ହଁ ହ୍ୟାଲୋ।
ହଁ କଣ କରୁଛ ଦେଇ?
ଏଇ ଏଇଠି ଶୋଇଛି। ନ ନା ଆସିନାହାନ୍ତି ଯାଇଛନ୍ତି କଣ କାମ ହଉଛି ତାଙ୍କର କଣ୍ଟ୍ରାକ୍ଟ କାମ। ଏଇ ଗାଁଟା କାମ ସେ ଆସିନାହାନ୍ତି ଖାଇନାହାନ୍ତି କି ଗା ଦେଇନାହାନ୍ତି ମୁଁ ତାଙ୍କୁ ଅନେଇକି ବସିଛି ଆଉ ଖାଇସାରଲୁଣୁ ଆମେ ଆଉଁ ସେ ଆସିନାହାନ୍ତି।
ମୁ ତ ନନା ଖାଇନାହାନ୍ତି।
ନା ଖାଇନାହାନ୍ତି ବା ଯାଇଛନ୍ତି ହେରି କାମ ହଉଛି ତମର ସବୁ ଝିଅ ଝିଅ କଥା କଣ କହୁଛୁ ଝିଅ ବା ହେଇ ପଡିଛି ତାର ଗୋଡ ଭାଙ୍ଗି ଯାଇଛି ବ୍ରେଡରେ ଆଉ।
ଉହୁଁ ଆଉ ଇଏ ପୁଅ ତ ସ୍କୁଲ ଯାଇଥିବ ନା?
ହଁ ଯାଇଥିଲା ଯେ ତା ଆଖି ପାଖରେ କଣ ଗୋଟେ ଫୁଟି ଯାଇଛି। ଆଉ ସିଏ ତାର ବଥା ହେଇଛି ପଳିଆଇଲା ଏହିନା।
ହ
ଏବେ ଆସିଛି ହଁ ଏବେ ଆସିକି ଘରେ ପ ତୋ ଝିଅ ବା ସେଇଠି ପ ସେଇ ଶିଶୁ ମନ୍ଦିର ବା ହଁ ଏ ବର୍ଷ ଅଷ୍ଟମ ହେଇଥିବ।
ହଁ ଏ ବର୍ଷ ଅଷ୍ଟମ ତାର।
ହଁ ତା ତ ଏ ଆ ଆକୁ ତ ନେଇ ଆଇଲୁ ଏଠି ଗାଁ ସ୍କୁଲ କୁ ନବମ।
ଓହୋ ପୁଅକୁ ନେଇ ଆସିଛ।
ହଁ ହଁ ଏଇବ ନବମ ରେ ପଳେଇଆସିଲା ଏଇଠି ଗାଁରେ ଅଛି ନା। ଆ ଏଇଠି ପଢିବ ନବମ ଦଶମ।
ହୁଁ ହୁଁ।
ଅଟୋରେ ଯାଉଛି ଝିଅ।
ହଁ ଝିଅ ଅଟୋ ଆସୁଛି ବା ଏ ବାଟରେ ଯାଉଛି।
ହଁ ଚାରିଟା ବେଳକୁ ଆସୁଥିବ ଘରକୁ?
ଆସିକି ପହଞ୍ଚିଲା ବେଳକୁ ସାଢେ ଚାରିଟା ହେଇଯାଉଛି।
ହଁ ସାଢେ ଚରିଟା ହେଇଯାଉଥିବ ଏତେ ବାଟ ଆଉ ତାଙ୍କର ତ ଚାରିଟା ବାଜ ଯାକୁ ଦଶ ମିନିଟ ଥିବ ସ୍କୁଲ ଛୁଟି ଅଟୋରେ ବସିକି ଗଲା ବେଳକୁ ଅଧଘଣ୍ଟେ ଲାଗିବ ନା?
ସେବା ଆସୁଛି କି ନାଇଁ ତାପରେ ମୁଁ ଟିଉସନ କରିଥାଏ ଆଉ ସେଇଠି ଟିକେ ସେ ବସିକି ପଢ଼ିବ ତାପରେ ହେଉଛି ଶୋଇପଡ଼ିବ ସାଢ଼େ ସାତଟା ଯେମିତି ହେବ ଆ ଟା ହବ ମ ମାମା ମୁଁ ଶୋଇ ପଡ଼ିବି।
ହଁ ପରା ଦିନ ସାରା ହାଲିଆ ହେଇଯାଉଛି ଯାଇକି ସ୍କୁଲ ରେ ବସି ବସି ଆଉ।
ହଁ ବା।
ହଁ ଟିୟୁସନ କେତେ
ଶୀଘ୍ର ଯାଉଛି ନା ଶୀଘ୍ର ଯାଉଛି ଆଉ ସେଇଥି ନାଗି ଆଉ।
ଚି ତାଙ୍କର ବା ଦଶଟାରୁ ଚାରିଟା ହେଇଥିବ?
ଇୟେ ଯୁ ଏତେ ବାଟ ଏଠୁ ଯାଉଛି ନା ଅ
ନଅଟାରେ ନଅଟାରେ ଆସୁଥିବ ତମ ଘରୁ
ହଁ ଏଠୁ ନଅଟାରେ ଯାଉଛି। ନଅଟାରେ ଯାଉଛି ଆସୁଚି ଯାଇକି ସାଢେ ଚାରିଟା କାଲି ତ ଆସିଲା ପାଞ୍ଚ ଟା ହେଇଗଲା କଣ କଣ କହିଲା ମାମା ବୁଲେଇ ବୁଲେଇକି ଆଣିଲେ ଡେରି ହେଲା।
ଛୁଆଙ୍କୁ ସବୁ ଛାଡି ଛାଡିକା ଯାଉଛି ଆଉ ଏତେ ଡେରି ରେ ସେଇଥିପାଇଁ ପହଞ୍ଚୁଛି ଆଉ।
ହଁ ଅ
ତମ ସାନ ପୁଅକୁ କେତେ ବର୍ଷ ହେଲାଣି?
ଆମ ସାନ ପୁଅ କୁ ଛଅ ବର୍ଷ ହେଲାଣି।
ଲେଖେଇଲେଣି ନା ନା ତାର?
ହଁ ତାର ନାଁ ଲେଖା ହେଲାଣି।
କୋଉଠି ପଢିଲା? ହଁ ହଁ ଆଗେ ସେଇଠି ତ ପଢିବ ଷଷ୍ଠ ପର୍ଯ୍ୟନ୍ତ ଅଛି ସେଠି।
ହଁ।
ହଁ ସେଇଠି ନେବା ଆଣିବା କରୁଛ ନା ଅଟୋ ଫଟୋରେ ଯାଉଛି?
ନା ସିଏ ବି ସେ ଅଟୋରେ ଯାଉଛି।
ହଁ କିଏ ଜଗିକି ତାଙ୍କୁ ନେ ପୁଣି ଆଣେ।
ହଁ ବା ଏଇ ଚଗଲା ହଉଛି ଆଉ ହୁଁ ହୁଁ ଭାଇ ଭଉଣୀ ତ ଖାଲି ମା ଡ ଗୋଳ ନାଗୁଛନ୍ତି।
ଖାଲି ଆଉ ସମସ୍ତଙ୍କ ଘରେ ତ ସେଇଆ ଆଉ ଭାଇ ଭଉଣୀ ମାଡ଼ ଗୋଳ ଲାଗିବେ ଆଉ।
ଏ ହଁ ହଁ।
ଆମର ତ ବଡ ହେଲେଣି ସେ ଇଏ ତାର ବେଡ ରେ ଶୋଇଛି ସେଇଥିରେ ବି ତାଙ୍କର ମାଡ ଗୋଳ ଦିନକୁ ଦସଥର ହେଇଯାଉଛି।
ଦି ଜଣ ଆଙ୍କ ସେଇଠି ସୋଉଛନ୍ତି ନା ସାଙ୍ଗ ହେଇକି ପୁଅ ଟା ମାରୁ ଚି ଚଗଗଲା ତାକୁ ସିଏ ଉଠି ପାରୁନି ଦଉଡ଼ି ପାରୁନି ସେ ତାର ମାରିକି ପଳ‌‌ଉଛି।
ହ ଝିଅର ବା କଣ ପ୍ଲସ ଟୁ ପଡୁଛି ନା କଣ?
ନା ସରିିଲାଣି ନା।
ସରିଗଲାଣି?
ତାର ସରିଗଲାଣି ପ୍ଲସ୍ ଟୁ ଏଇ ବର୍ଷ ପ୍ଲସ୍ ଥ୍ରୀ କରିବ।
ହୁଁ ତାର ଗୋଟେ ଦସା ଖରାପ ଥିଲା ଆଉ ଏମିତି ଛୁଆ ଟା ପଡିଗଲା।
ହଁ ବା ତାର ପରା ପ୍ଲାଷ୍ଟର ହେଇଛି ଜଙ୍ଘ ପର୍ଯ୍ୟନ୍ତ ସୋଇଛି ସେ କଣ ଉଠି ପାରୁଛି। କଣ ବସିଲା ବେଳକୁ ବି ଅଣ୍ଟା ପେନ୍ ହେଉଛି।
କ‌ଣ କରିବ ତମେ ଏଇନା ଜାଣ ହଇରାଣ ହଉ
ହଁ ବା ହଁ କଣ କରିବି ତା ପାଇଁ କୁଆଡେ ଯାଇପାରୁଛି ନା କଣ। ଆସି ପା ରୁଚୁ ଏଇ ଘରେ ଜଗିକି ରହିଛି ମୁଁ ଟିକେ ଚାଲିବା ପାଇଁ ଯାଇସୁଧା ସନ୍ଧ୍ୟାବେଳେ ଆଉ ଯାଉନି।
ଆଉ କଣ କରିବେ।
ହଁ ଖାଇସାରିଲଣି ସମସ୍ତେ?
ହଁ ସମସ୍ତେ ଖାଇ ପିଇ ସାରିଲୁଣୁ।
ଆଇ ଛୁଅ ଏଇ ତମ ଝିଅ ଯାଇଛି ଯା ସ୍କୁଲରୁ ଖାଇନଥିବ ଆସିକ ଖାଏ ନା?
ହଁ ଝିଅ ଆସିକି ଖାଇବ ଭାତ ଏଇ କୁନିମା ଖୋଇଦିଏ ମୁଁ ତ ପଢଉଥାଏ। ସେ ଟିକେ ତାକୁ ଖୋଇ ଖୁଆଇ ଦିଏ ହଁ ଆଉ ସେ ନହେଲେ ହାତରେ ଖାଇବ କଣ ହାତରେ ଖାଇଲେ ଜମା ଖାଇବନି ଉଠିକି ପଳେଇବ ମୁଁ ଖାଇବିନି ନା ଆଗେ ଛୋଟବେଳେ ଛୋଟ ବେଳେ ଆଗେ କିଛି କରୁଥିଲା ମାନେ ଯାହା ଯେମିତି ହଉଥିଲା ଖାଇ ଦୋ ଥିଲା ଏଇନେ ଏମିତି ଖାଇମିିନି ସେମିତି ଖାଇମିନି ହଉଚି ଖାଲି ଆଉ।
ସବୁ ଛୁଆରା ଅରା ମୁଁ ପୁଅ ପା ଜେମିତି ଆସିଲା ସ୍କୁଲରୁ ମୁଁ ଖାଉଥିନି ଅଧା ଖାଇଛି ତାକୁ ଅଧା ଖୋଇଦେଲି। କେବେ ହାତରେ ଖୁଆଏନି ଖାଇବନି କାହା ହାତରେ। ଆଜି ଖାଇ ଦେଇେକି ଫୋନ ଦେଖୁଥିଲା ତ ଖା ଖୋଇଦେନି ଖାଇକି ଯାଇକି ଧୋଇ ଧୁଆ ହେଇକି ଆଇଲା ମୁଁ କହିଲି ଶୋଇପଡ଼ ଆଖି କେଞ୍ଚୁଚି ମୋବାଇଲ ବା ଦେଖୁଛି ଖାଲି ଅଧିକ। ଅଧିକ ସମୟ ମୋବାଇଲ୍ ଦେଖିଲା ବେଳକୁ ସେ କୁହନା ତା କଥା ଭାରି ଚଗଲା ହେଉଚି ସିଏ।
ଆମ ଆମ ଝିଅକୁ ପଚାରୁଥିଲି ମାନେ ଆଉ ତୁ ଚିହ୍ନିଚୁ ନା? କହିଲା ମୁଁ ଜାଣିପାରୁନି ଫଟୋ ଯେମିତି ଦେଖିଲେ ଯୋଉ ଲକୁନୁ ଦେଖୁ କହୁଥିଲା କହିଲା ହଁ ହଁ ମୁଁ ଜାଣି
ଆ ସେ ସେ ଦେଖିଥିବ ଆରବର୍ଷ ହଁ ଇଏ ଯା ଇଏ ତ ଜାଣିପାରନଥିବା ଚିହ୍ନି ପାରୁନଥିବ। ଏଟା ତାର ହଁ ଦେଖିଥିଲେ କେତେବଳେ ଛୋଟ ବେଳ ଆମେ ସିନା ଫଟ ଫଟ ଦେଖୁଛୁ। ଆମେ ମନେ ରଖି ମୁଁ ଲକ୍ଷ୍ୟ ରଖିମୁଁ ଇଏ ତ ତାର ଫୋନରେ ଖାଲି ରିଲସ୍ ଛଡା ଆଉ କିଛି ଦେଖିବନି। ଆଉ କାହା ସାଙ୍ଗେରେ କଥା ହବନି ଫୋନରେ କି କିଛି ତାର ଆଉ ଅଲଗା ଜିନିଷ ଜାଣିବାରେ ନାହିଁ। ସେଇ ଫୋନରେ ରିଲସ୍ ଦେଖିବ। ଆଉ ଯାହା ଭିଡୁଅ ସବୁ ଭଲ ଲାଗିବ ଖାଲି ଏଇ ଯୋଉ କମ୍ପୁଟର ଏଇ ଗାଡି ଘୋଡା ଏଇଗୁଡା ଦେଖିବ।
ସଙ୍ଗତ ସେଇଆ ଆଉ।
ହୁଁ।
ଆମର ଝିଅ ଟା ଦେଖୁଥିଲା ମୋବାଇଲରେ ଯୋଉ ରିଲସ୍ ଦେଖୁଥିଲା ଆଉ ମୁଁ ଇନଷ୍ଟଗ୍ରାମ କାଟି ଦେଇଚି ଆଉ ସେ ଆଉ ଦେଖୁନି।
ହଁ ହଁ ଇନଷ୍ଟାଗ୍ରାମରେ ସବୁ ଦେଖୁଥିବେ। ଆ ଝିଅ ତ ସବୁବେଳେ ମ ଏଇନା ତ ସେ ବେଶୀ ମୋବାଇଲ ତାର ମୋବାଇଲ ନହେଲେ ଆଉ କଣ କରିବ ସେ ଅହରହ ଦେଖୁଚି ସେଇ ମୋବାଇଲ ଆଉ। ତା ଟାଇମ୍ ପାସ୍ ହଉଚି।
ଓହୋ ନା ଆମର ଟିକେ ଏତେ ଟାଇମ୍ ହଉନେଇ ନା ଆଉ ସ କାଳେ ପାଠ ପଢୁଚି ହଁ।
ହଁ ପୁଣି ଯାଉଚି ଆସୁଚି ସନ୍ଧ୍ୟା ବେଳକୁ ଆଉ ପଢି ଆଉ ଦେଖିବାକୁ କାଇଁ ଟାଇମ୍ ତାର।
ଆଉ ଏ ଟାଇମ୍ ହଉନି ଟିକେ।
ହଁ ଇଏ ଆସିଥିଲେ ବା ଏବେ ଲକୁ ଆଉ ସାଇ।
ହଁ ଯାଇଥିଲେ ପା।
ରହିକି ଗୋଟେ ଦିନ ଗଲେ ବୋଧେ?
ହଁ-ହଁ।
ହଁ ଆଉ ବୋଉଙ୍କ ଦେହ ଭଲ ଅଛି ନା?
ହଁ ବୋଉଙ୍କ ଦେହ ଭଲ ଅଛି। ତାଙ୍କର ଖାଲି ଟିକେ-ଟିକେ ଯୋଉ ଫଳି-ଫଳି ଯାଉଥିଲା ଯୋଉ ହ କୁଣ୍ଡେଇ ହେଇକି ହଁ ଫଳି ଯାଉଥିଲା ସେଇଆକୁ କାଲି ଟିକେ ଯାଇଥିଲେ ମେଡିକାଲ ମାନେ କଣ ଏମିତି ହେଇଚି କେଆଣି କୁଣ୍ଡେଇ ହଉଚି। ଆଉ ସେଇଆକୁ ଯାଇଥିଲେ ଡାକ୍ତରଖାନା।
ହୁଁ ସରିତାପା ଆଡେ ହେଇଚି ନା କଣ?
ହଁ।
ହଁ ବା ଆଜି ତାର ଦେଖୁଥିନି ସରିତା ସ୍ୱାଇଁ ହଁ। ଆମ ଭାଉଜ କଣ କରୁଚନ୍ତି ଆଜି ତ ତାଙ୍କର ମିଟିଂ ଅଛି ଯାଇଥିବେ ମିଶନ୍ ଶକ୍ତି।
ହଁ ପା।
ଏମ ଏଲ ଏ ଆଉଚି କଣ କହୁଥିଲା ମୋ କହୁଥିଲା। କହିଲା ଆଜି ପୁରା ଗାଁ ସାରା ସବୁ ରେ ଡି ହେଲେଣି ଯିବା ପାଇଁ। ମୁଁ ନି ହଁ ଭାଉଜ ଆଗେ ଯାଇକି ଥିବେ।
ହଁ ଏଇନେ ଫୋନ କରିଥିନି ପା।
ହଁ ଆସିଲେଣି କି କଣ କେଇଆଣି?
ନା ଆସିନାହାନ୍ତି ପା।
ସେଇଠି ଅଛନ୍ତି ହଁ ସେଇଠି ବା ଖାଇବା ପିଇବା ଭୋଜି ଆୟୋଜନ ହେଇଚି ସୁଦ୍ଧା।
ହୁଁ କଣ ଆଜି କଣ ସୁଭଦ୍ରା
ଏ ସୁଭଦ୍ରା ଶକ୍ତିର ମିଟିଂ ହଉଚି ସୁଭଦ୍ରା ଶକ୍ତି। ହଁ ସେ ଏମ ଏଲ ଏ ଆସୁଚି ସେଇ କଣ ତାର ସ ଆଲୋଚନା ଥିବ ଆଉ। ହଁ। ଆଉ କଣ?
ଆଉ ତମେ ଆଜି କଣ ରୋଷେଇ କରିଚ?
ରୋଷେଇ ଆମର ହୁସ ଭାତ ଡାଲି କରିଥିଲି ହରଡ଼ ଡାଲି ଶାଗ ଭଜା, ପୋଟଳ ଆଳୁ ଭଜା, ଆଳୁ ଭର୍ତା। ଏଇଆ ସାଧା ତ ଆଉ ହଁ। ଏଇ ବାଇଗଣ ଟମାଟର ତେଲ ରେ ଭାଜିଛି। ଦେ ଖାଇବ ଆମ୍ବ ତମର ଅରୁଆ ଖାଅ ନା ଉସୁନା। ହଁ ହଁ ଆମର ଆମ୍ବ ହେଇଥିଲା ଗଛରେ ଏତେ ଯେ ଏଇ ଶଇଲା ଏଇ। ପନ୍ଦର ଦିନ ହେଲା ସରିଲା ତିନି ଚାରିଟା ଗଛରେ ହେଇଥିଲା।
ତମ ଭଲ ସେଠି ମିଠା ଆମ୍ବ ତମର ନା।
ପାଚିଲେ ମିଠା ଆଉ ଯଦି ଟିକେ କଞ୍ଚା ଥିବ ତମେ ଖାଇପାରିବନି।
ହଁ ହଁ।
ଆ ସେ ପାଚିଥିଲା ଘରକୁ ଦେଇଥିଲି ଭାଉଜା ଆସିଥିଲେ ଦେ
ସେଇ ଘର ଗୁଡାକୁ ବାଗେଇ ବୁଗା ଦେଇଛ ନା ଆଉ ନୂଆ ଘର କରିଛ।
ସେଇ ବା ସେଇ ଘ ର କୋଉ ଘର କହିଲୁ ତୁ ଆସିଥିଲୁ ଦେଖିଥିଲୁ ସେ ଦି ଦି ପଟ ଆଙ୍କ ତ ଘର। କଭର ହେଇକି ଅଛି ଆଉ।
ମୁଁ ଯାଇଥିଲି ସେଠି ଘର ଗୁଡା। ହୁଁ ସେଇ ଘର ବୋଧେ ଯୋଉ ଆଗ ଘର ଥିଲା ସେଇ ଘର ଗୁଡାକ ବୋଧେ।
ହଁ ହଁ ତାପରେ ଆମ ଏଇ ସୁଣୁନ ହଁ ହଁ ସେଇ ଘର ବା ସେଇ। କିଏ ରହୁଛନ୍ତି କି ଆଉ ଘର ଆଉ କରିବୁ। କେହି ତ ରହୁନାହାନ୍ତି ଏଇ ଘରେ ଲୋକ ନାହାନ୍ତି। ଗୋଟେ ରୁମ ରେ ଏଇନା ସମସ୍ତେ ଆମେ ଶୋଉଛୁ ସେ ବୋହୁ ଦି ଜଣ। ଆଉ ବାପା ତ ନାହାନ୍ତି ଆଉ କିଏ ଘର ଆଉ ଏଇନା କିଛି କରିନୁ। କେହି ତ ରହି ନାହାନ୍ତି ଆଉ ରହିଲେ ସିନା ସମସ୍ତେ ଗୋଟେ କଁ କରିବେ।
ହୁଁ ଏ ମୋ ଯା ଦେଢୁସୁର।
ସେ ସିଏ ହଁ ସିଏ ତ ଆସୁଛନ୍ତି ମଝିରେ ମଝିରେ ଆସୁଛନ୍ତି। ଯିଏ ରହିବ ଜଣେ ଘରେ ରହିବ ଆଉ ତ ସିଏ ତ ସବୁ ବାହାରେ। ହୁଁ ଆଉ ହେଙ୍ଗୁଳା ଯାତ୍ରାକୁ ଗଲନି ତମର। ଯାତ୍ରା ହଉଥିଲା ମୁଁ ମାନେ ହେଙ୍ଗୁଳା ଯାତ୍ରା ବେଳକୁ ଆମେ ସବୁ ଯାଇଥିଲୁ ନା ଏବେ ତୋ ମାଇଁ ଘରିକା ଆସି ହଁ ଏ।
କାଇଁ ମୁଁ ତ। ହଁ ମୁଁ କାହିଁ କେବେ ଦେଖି ନେଇଁ ମୁଁ ତ ହିଙ୍ଗୁଳା ଯାତ୍ରାରେ ସବୁ ବର୍ଷ ଯାଏ କାଇଁ ଦେଖିନେଇଁ ତମକୁ।
ନା ନା ଏଇ ହେଙ୍ଗୁଳା ଏଇ ଯୋଉ ଶଙ୍ଖ ଚିଲ ନା।
ହଁ ଶଙ୍ଖ ଚିଲ ହିଙ୍ଗୁଳା।
ନା ନା ସେ ଆମ ଗାଁ କୁ ଆମ ଗାଁ କୁ ମୁଁ ଯାଏ ଆମ ଗାଁକୁ ଯାଇଥିଲୁ ଏ ବର୍ଷ। ହଉନଥିଲା କି ବର୍ଷ ପାଟି ଯାତ୍ରା। ହଁ ତାପରେ ମୁଁ ଶଙ୍ଖଚିଲ ଯାଏ ସବୁ ବର୍ଷ। ଏ ବର୍ଷ ଯାଇ ହୋଲାନି ଏ ବର୍ଷ ତ ଗାଁକୁ ପଳେଇଲୁ ଆଉ ଯିବୁ କଁ।
ହୁଁ ହୁଁ ନା ନାନୀ ନାନୀ କହୁଥିଲେ କହିଲେ ହଉଛି ଆସେ ଦେଖି ଯିବୁ ତାପରେ। ହଁ ସେଇଠିକି ପଳେଇଥିନି ତା ଝିଅ କହୁଥିଲା ଝିଅ ଟାକୁ ପଠା ଝିଅ ଆଗରୁ ପଳେଇଥିଲା ତ ତା ମାମୁଁ ଘରକୁ।
ହଁ ତମ ଘର ପାଖରେ ଆଉ ଯାତ୍ରା ଆଉ ଛାଡିବ କିଏ।
ଚି ଟିକେ ହଉଛି ଆମ। ଯୋଉ ନନା ଝିଅ ବଡ ନନାଙ୍କ ଝିଅ ଗୋଟେ ଅଛି ତା ସାଙ୍ଗିଆ ଟିକେ। ଆଉ ତାକୁ ଟିକେ ସେଠି ବୁଲିବାକୁ ଭଲ ଲାଗେ ହଁ ଏଇ ବା ର। ନା ନା ଆମର ସେ। ସେଠି ଯୋଉ ମୋ ପ୍ରସନ ନନା ଝିଅ ହଁ ହଁ ସେଇଠି। ସେ ନନା ଝିଅ ଆମ ଝିଅ ସାଙ୍ଗିଆ।
ହଁ ହଁ ସେ ସାଙ୍ଗ ହେଇ ଯାଇଛନ୍ତି ମାମୁଁ ଝିଅ ପିଇସି ଝିଅ। ହଁ ହଁ ଆମର ଏଠିି କିଏ ସାଙ୍ଗ ଅଛି କି ତାର।
ନା ବା ସେଇଆକୁ ରଜରେ ଆମ ଶୁକୁଡ଼ୁ ଟା ଯାଇନି ଯାଇଥିଲା ବା ରଜରେ ଶୁକୁଡୁଟା। ନାନି କହିଲେ ଆସ ନୁ ରହିକି ଯିବୁ ଜମା ରହୁନୁ ଦିନେକି ହେଲେ ଆଉ। ଵଲେ ଅପା କେହି ସାଙ୍ଗ ନାହାନ୍ତି।
ହଁ ସାଙ୍ଗ ଛୁଆ ଯୋଉଠି ସାଙ୍ଗସାଥି ରହିବେ ତାଙ୍କୁ ଟିକେ ଭଲ ଲାଗିବ। ହୁଁ। ଆଉ କିଏ ଅଛି କି ସାଙ୍ଗ ଏଇ ପୁଅ ଛୁଆ ନହେଲେ ପିଇସି।
ହଁ।
ଆ କିଏ ଅଛି।
ଆଉ ଝିଅ ଝିଅ ଛୁଆଟେ ଝିଅ ଛୁଆଟେ ହେଲେ ମୋ ବୁଲିବ କି ଚାଲିବ କି ଟିକେ ଗୋଟେ ଭଲ ଲାଗିବ ହଁ।
ସେ ଆଉ ହଁ। ଏ ଲୋକ ପଳେଇଲା ହଁ ମୁଁ କରୁଚି ଏଁ।
ହଁ।
ହାଲୋ।
ହଁ ହଁ।
ମୁଁ କରିବି।
ହଁ।